ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ। ହଁ, କେମିତି ଅଛ?
ହଁ, ହ୍ୟାଲୋ, କେମିତି ଅଛ?
ହଁ, ଭଲ ଅଛି। ତମେ ଭଲ ଅଛ?
ହଁ, ମୁଁ ବି ଭଲ ଅଛି। ମୁଁ ଏଇ ବାହାରେ ବସିଥିଲି, ଆଉ। ତମେ?
ମୁଁ ବି ବସିଛି, ବାହାରେ ବସିଛି। ଖାଇସାରିଲଣି?
ହଁ, ଖାଇସାରିଲିଣି, ଆଜି ମୋର ଏକାଦଶୀ ତ ଫ୍ରୁଟସ୍‌ କିଛି ଖାଇଛି ଆଉ ଫଳ ଫଳ।
ହଁ, ହଁ।
କଣ କରୁଥିଲ, ତମେ ଖାଇସାରିଲଣି?
ହଁ, ମୁଁ ଖାଇ ସାରିଲିିଣି।
ହଁ, ହଁ। ଆଚ୍ଛା, ଆଉ ଏଥର ତମର ରଜ କେମିତି କଟିଲା?
ରଜ ତ ମୁଁ ଏବେ ପୁନେରେ ଅଛି, ଏଇଠି କିଛି ପାଳନ କରନ୍ତିନି।
ତମେ ଓଡ଼ିଶାରେ ରୁହନି କି?
ମୁଁ ଓଡ଼ିଶାର, କିନ୍ତୁ, କିନ୍ତୁ ରହୁଛି। ତାପ ହ୍ୟାଲୋ, ଶୁଭୁଛି?
ହ୍ୟାଲୋ ଶୁଭୁଛି?
ହଁ, ଏବେ ଶୁଭୁଛି। ଆମ ଘର ହଉଛି କଟକ ପାଖରେ, କିନ୍ତୁ ମୁଁ ଏଇଠି ରହୁଛି।
ଆଚ୍ଛା। ସେଇଠି କଣ ପଢ଼ାପଢ଼ି କରୁଛନ୍ତି ବୋଧେ?
ପଢାପଢି ନାଇଁ ରହୁଛି ଇଠି। ମୋ ହଜବେଣ୍ଡ୍ କରୁଚନ୍ତି, ମୋ ସ୍ଵାମୀ ଯିଏ କାମ କରୁଛନ୍ତି।
ଆଚ୍ଛା। ତା ହେଲେ ଆପଣଙ୍କର ବାହାଘର ବି ସରିଛି।
ହଁ, ବାହାଘର ସରିଛି।
ବହୁତ ବଢିଆ। ସେପଟେ କିଛି ପାଳନ କରାଯାଏନି ତାହେଲେ?
ଏଇଠି ତ ମରାଠି ଲୋକ ରୁହନ୍ତି। ଏମାନେ ଜାଣନ୍ତିନି ଆମ ଓଡିଶାର ପର୍ବପର୍ବାଣୀ କିଛି।
ହଁ। ସେଇଠି ସେମାନଙ୍କର କଣ ମାନେ ପ୍ରସିଦ୍ଧ?
ଏଇଠି ସେମାନେ ଗୋଟେ ପର୍ବ ଅଛି ଗୁଡି ପାଡୁଆ। ସେମିତି ସେମାନେ ସେଇଟା ପାଳନ କରନ୍ତି। ଯେମିତିକି ଆମ ଓଡିଶାରେ ପଣା ସଂକ୍ରାନ୍ତି ପାଳନ କରନ୍ତି।
ହଁ।
ସେମିତି ଏଇଠି ଗୁଡି ପାଡ୍ବା ବୋଲି ଗୋଟେ ପର୍ବ ଅଛି, ସେଇଟା ପାଳନ କରନ୍ତି।
ହଁ ପ୍ରାୟତଃ ମକ ଗୋ ଯୋଉ ଆମର ପଣା ସଂକ୍ରାନ୍ତିକୁ ସବୁଆଡ଼େ ପ୍ରାୟତଃ ପାଳନ କରନ୍ତି। ପଣା ସଂକ୍ରାନ୍ତି, ମକର ସଂକ୍ରାନ୍ତିକୁ ବି ନେଇକି
ହୁଁ କିନ୍ତୁ ଏଇଠି ଅଲଗା ପାଳନ କରନ୍ତି। ସେମିତି ଓଡିଶା ଭଳି ନୁହଁ। ଏଇଠି ଅଲଗା ଆଉ।
ସେମାନଙ୍କର ଗଣେଶ ପୂଜା ବି ଭଲ ହେଉଥିବ।
ହଁ ହଁ ଏଇଠି ବାଣ ସିଧା। ଇଏ ରହନ୍ତିନି ମୁଁ ଭାବେ ପ୍ରସିଦ୍ଧ ଗଣେଶ ପୂଜା। ବହୁତ ବଡ ବଡ ମେଢ ହୁଏ। ହଁ।
ହଁ।
ବହୁତ ଉଚ୍ଚା ଉଚ୍ଚା ହୁଏ।
ଉଚ୍ଚା ଉଚ୍ଚା ହୁଏ।
ମୁଁ ତ କେବେ ଯାଇନି ଦେଖିବାକୁ? ମୁଁ ଏବେ ଆସିଛି, ପାଞ୍ଚ ମାସ ହବ।
ଆଚ୍ଛା।
ଉଁ।
ସେଠିକାର ପରିବେଶ ଆଉ ଓଡ଼ିଶାର ପରିବେଶ ଭିତରେ କଣ ପାର୍ଥକ୍ୟ?
ଆ ମାନେ ଏଇଠି ତ ଏବେ ମୌସୁମୀ ଷ୍ଟାର୍ଟ୍ ହେଇଗଲାଣି। ମାନେ ଏଇଠି ଝିପ୍ ଝିପ୍ ବର୍ଷା ଲଗେଇଛି। ଆଉ ଏଠି ବର୍ଷା ଥରେ ହେଲେ ଛାଡିବନି, ପୁରା ଦି ମାସ ତିନି ମାସ ଏମିତି ପୁରା ଚାଲିବ।
ହଁ ଲଗାତାର ଭାବରେ ବର୍ଷା ତା ହେଲେ ହଉଚି ନାଇଁ କି?
ହଁ ଆମର ବି ଏଇଠି ହ-ଅ-ଆମର ବି ଆଜି ଏଇଠି ହେଉଥିଲା। ଦିନ ମାନେ ସକାଳ ପୁରା ଖରା କରିଥିଲା ଦିନ ଏଗାରଟା ଯାଏ। ଦିନ ତା ପରେ ତ ବର୍ଷା ଲାଗି ରହିଲା। ତିନିଟାରେ ଯାଇକି ଛାଡ଼ିଛି ବର୍ଷା।
ରଥଯାତ୍ରା ସେଇଠି ହୁଏ। ନା, ସେମିତି କିଛି ହୁଏନି। ହ୍ୟାଲୋ। ହଁ ତମ ଆବାସ ଟିକେ କଟୁଥିଲା। ହଁ, କୁହ।